ହ୍ୟାଲୋ।
ହୁଁ କହ।
କଣ କରୁଥୁଲୁ?
କିଛି ନାଇଁ ଏମିତି ଘରେ ଶୋଇଛି ଭଲ ଲାଗୁନି ଦେହ ଯେ ଆଉ କଣ କରିବି?
ଓହୋ କଣ ଖାଇଛୁ?
ତୁ କଣ କରୁଥୁଲୁ ତୁ କଣ କରୁଥୁଲୁ?
ମୁଁ ଏଇତ ଶୋଇଛି ଆଉ। ଶୋଇବି ଆଉ ଟିକେ ପରେ ପୁରା ନିଦରେ ଘୋର ନିଦରେ ଶୋଇପଡ଼ିବି।
ହଁ ମୁଁ ତ ଆଜି କିଛି ଖାଇନି ଆଉ ଏମିତି ସମସ୍ତଙ୍କ ସହିତ କଥା ହେଇ ହେଇ ଦଶ ଟାରୁ କଥା ହଉଛି ଯେ ଏ ପର୍ଯ୍ୟନ୍ତ ଖାଇନି କିଛି ଆଉ କଣ କରିବି।
ଜାଉ ନଳ ଖାଇବୁ ଆସିକି ଗୋଟେ ହବ ମୋ ସହିତ କଲ୍ କାଟିକି ଖାଇଦବୁ ତାପରେ ଯାଇକି ଯାହା ସହ କଥା ହେବା କଥା ହବୁ ଏତେ କଣ କଥା ହଉଛୁବେ ମୁଁ କଥା ହେଇ ମୋ ତଣ୍ଟି ଫୁଟିଗଲାଣି ଆଉ ରହିବନି ବୋଧେ ଆଉ ରାତି ସନ୍ଧ୍ୟା ବଳକୁ। ସୋଇବି ଶାନ୍ତି ରେ ଆଗେ ତାପ୍ ବଜାଇ ଜଗତ୍
ହୁଁ ମୁଁ କଣ କହୁଥିଲି କହିଲୁ
ହୁଁ।
ଏଇ ଯୋଉ ମେଡିକାଲ ଟା ମାନେ କୋଉ ମେଡିକାଲ କୁ ଗଲେ କହିଲୁ ଟିକେ ଭଲ ମାନେ ଦେହ ହବ ମୋ ଦେହ ଟିକେ ବହୁତ ଖରାପ ରହୁଛି ଯେ ହେଲା
ହୁଁ ନାଇଁ ଦେଖ ଏଇ ତୋର ଆକଚୁଆଲି ହଉଛି କଣ ମାନେ ଥଣ୍ଡା ଜର ନା କଣ?
ମାନେ ହଁ ମଝିରେ ମଝିରେ ଏମିତି କଣ ହଉଛି ଭଲ ଲାଗୁନି ମୁଣ୍ଡ ଫୁଣ୍ଡ ବୁଲଉଛି ତ ପେଟ ପୁରରା ଗ୍ୟାସ ରହୁଛି ଏମିତି ସବୁ ହଉଛି ଆଉ।
ଏଇ ଦୀପାବଳି ମଝିରେ ଯାଇଥିଲା ବୋଲି ବୋଧେ ଖାଇ ଦେଇଛୁ ଅ ଇଆଡୁ ସିଆଡୁ ସେଇଥିପାଇଁ ବୋଧେ ହଉଛି କି ବାହାରେ ଭୋଜି ଭାତ ତ ପ୍ରବଳ ବାହାଘର ଗଲାଣି। ଖାଇ ଦେଇଥିବୁ ବୋଧେ ସେଇଥିପାଇଁ ଦେହ ଫେହ ଖରାପ ଅଛି ଓ ଯୋଉ ପାଖରେ ଯୋଉ ଆମର ଯୋଉ ଯୋଉ ପାଞ୍ଚ କିଲୋମିଟର ଛାଡିକି ଯୋଉ ସେ ଯୋଉ ମେଡିକାଲ ଫେଡିକାଲ ଯୋଉ ଗାଁ ଟା ସେଇଟାକୁ ଯାଉୁନୁ ଯୋଉ ଡକ୍ଟର ଗମେଣ୍ଟ ରେ ଅଛନ୍ତି ସେଇଟା ଦେଖେଇବୁନି ଯୋଉମାନେ ଆସୁଛନ୍ତି କ୍ଲିିନିକ କୁ ପ୍ରାଇଭେଟ ଡକ୍ଟର କଟକ ଭୁବ ମାନେ ଅଲଗା ଅଲଗ ଯାଗା ବଡ ବଡ ଜାଗାରୁ ଯୋଉ ଆସୁଛନ୍ତି ସେମାନେ କିଏ ସୋମବାର ଆସିଲେ କି ମଙ୍ଗଳବାର କି ବୁଧବାର ଗୁରୁବାର ଯୋଉ ଅଲଗା ଅଲଗା ଡକ୍ଟର ଅଲଗା ଅଲଗା ଦିନରେ ଆସୁଛନ୍ତି ତୋ ଦେହ ଯୋଉ ମାନେ ଯୋଉଥିପାଇଁ ଖରାପ ହେଉଛି ସେଇଥିପାଇଁ ନେଇକି ସେଇ ଡକ୍ଟର ସେବା ଦୋକାନ ଗୋଟେ ଦୋକାନ ସେଇଠି ଯାଇକି ଦେଖେଇବୁ ଯେ ମାନେ ସେ ତୋତେ ମେଡିସିନ ଟା ଠିକ ପ୍ରିଫର କରିବ ମାନେ ଭଲ କରିବ କାରଣ ସେ ସବୁ ଜାଣିଛନ୍ତି ନା। ମାନେ ସେଇଠି କି ଯୋଉ ଡକ୍ଟର ଆସନ୍ତି ସବୁ। ଟ ଉପରକୁ ମାନେ ବାହାରୁ ବାହାରୁ ଲୋକ ସବୁ ଆସୁଛନ୍ତି ଡକ୍ଟର ସବୁ ବଡ ବଡ ଡକ୍ଟର ଆସୁଛନ୍ତି ସେଠି ଦେଖେଇବୁ କଣ ହେଇଛି କହିବୁ ଆଉ ତୁ ଫୁଣି ଏତେ ବାଟ ଯିବା ଆସିବା କରୁଛୁ ନା ମାନେ ଯାଉଛୁ କମ୍ପୁଟର କ୍ଲାସ ଏତେ ବାଟ ପୁଣି ଆସୁଛୁ ସେଇଥିପାଇଁ ତୋ ଦେହଟା ବୋଧେ ବେଶୀ ଖରାପ ହେଇଯାଉଛି ଖରାକୁ ଯୋଉ ଖରା ଯଦି ଗରମ୍ ପଶିଯାଉଥିବ ପୁଣି କହନି କହନି ନା କଣ କହୁଛୁ ଏଇଥିପାଇଁ ହଉଛି ବୋଧେ।
ହଁ ଏୟା ସିଆଡେ ମାନେ କମ୍ପ୍ୟୁଟର ପଳଉଛି ନା ଟିକେ ଏମିତି ଦେହ ଟା ଟିକେ ଅସୁସ୍ଥ ରହୁଛି ଆଉ ଆଉ ତୋ ଦେହ ଭଲ ଅଛି ନା।
ମୋ ଦେହ ଭଲ ଅଛି ମୁଁ ଯଦି ଖାଇନଥିବି ତା ପୂର୍ବରୁ ମୋ ମୁଣ୍ଡ ଟା ଜୋରେ ବିନ୍ଧିବ ମୁଁ ଖାଇସାରିଲା ପରେ ଟିକେ ସମୟ ପରେ ମୋ ମୁଣ୍ଡ ଭଲ ହେଇଯିବ ମୁ ସୋଇ ପଡିବି ମାନେ ମୁଁ କଣ କହିଲୁ ମୋତେ ଭୋକ ମାନେ ମୋତେ ମୁଣ୍ଡ ଟା ବିନ୍ଧିବ ବୁଝିପାରୁଛ ନା। କଣ ପାଇଁ ବିନ୍ଧୁଛି କେଜାଣି? ବିନ୍ଧୁଛି ତ ମାନେ ବିନ୍ଧୁନି ମାନେ ଟିକେ ଟିକେ ଖାଲି ଟିକେ ରୁଗୁ ରୁଗ୍ ହବ ଚି ଖାଇସାରିଲା ପରେ ଠିକ ହେଇଯାଉଛି କଣ କହିଲୁ ଏ ମୁଁ କରୁଛି ନା ଟିକେ ଯୋଗ ବ୍ୟାୟାମ ହେଇଗା ତ ସେଟାକୁ ଯଦି ସେ କରୁଛି ମାନେ ତା ଖାଇବା ମାନେ ସେମତି ଖାଇବା ଦରକାର ମାନେ ଏନର୍ଜି ବାଲା ଖାଇବା ଦରକାର ଯଦି ନ ଖାଇବୁ ମୁଁ ତ ସକାଳ ତୁ ଯାଣିଥିବୁ ମୁଁ ଟିକେ ଚାହା ପିଇ ଦଉଛି ତା ସହିତ ବିସ୍କୁଟ ତ ମୁଁ ଖାଉନି ଆଉ ଚାହା ପିଇ ଦଉଛି ତା ସହିତ କିଛି ଗୋଟେ ଏଇ ଯୋଉ କୋଉଦିନ ହେଇଯିବ ଜାମ ସହିତ ଯୋଉ ବେଡ ସେରା ଖାଉଛି କୋଉଦିନ ସେକା ବେଡ ଖାଉଛି କୋଉଦିନ ମୁଢି ମିଶ୍ଚର ଟିକେ ଚୋବେଇ କି ଖାଇ ଦଉଛି ଏଇଟା ଏଇଟା ଖାଇକି ତୁ ଏତେ ସମୟ ଏକ୍ସରସାଇଜ କରିବୁ ଦି ଘଣ୍ଟା। ତିନି ଘଣ୍ଟା ଦେହ ତ ଖରାପ ହବ ନା।
ହଁ ହଉଛି ମୁଁ କଣ କହୁଥିଲି କହିଲୁ ଆଉ ଗୋଟେ ଫୋନ କରିଥିଲେ ଏଇଥିପାଇଁ କି ହଉଛି ଯୋଉ ଆମେ ଜଙ୍ଗଲ ଆଡେ ସବୁବେଳେ ବୁଲି ଯାଉନାହାନ୍ତି କି
ହଁ।
ହେଲା ହଉଛି ମୋର ଟିକେ କୋଉ ଦିନ ଗୋଟେ ଫାଙ୍କା ହବୁ କି ଯିବା ମାନେ ଯୋଉ ଆମ୍ବ ଫାମ୍ବ ହଉଛି ସିଆଡୁ ଯୋଉ ଝୁଣା ଆକା ସବୁ ହଉଛି ଟିକେ ଧରିକି ଆସନ୍ତେମ କୋଉଦିନ ଫାଙ୍କା ଅଛୁ କି?
ହଁ ମୁଁ ଏବେ ଅଛି ମାନେ ଘରେ ନାହିଁ ଏବେ ମୁଁ ହଷ୍ଟେଲରେ ଅ ମୁଁ ଯାଏ। ଏ ମୁଁ ଏଇ ପଅରିଦିନ ଯିବି ହେଲା ପଅରିଦିନ ଗଲେ ସେଦିନ ମୁଁ ଯାଇକି ପହଞ୍ଚିବି ମୁଁ ସକାଳୁ ସକାଳୁ ପଳେଇବି ନଅଟାବେଳକୁୁ ପହଞ୍ଚିଜିବି ଶୋଇ ପଡିକି ମାନେ ଆମେ ଯେତେବେଳ କୁ ହବ
ଚାରିଟା ପାଞ୍ଚଟା ବେଳୁ ଯିିବା।
ହଁ ଚାରିଟା ପାଞ୍ଚଟା ବେଳକୁ ଆମେ ନହେଲେ ଯିବା ଯେ ତୁ ଯାହା ଦରକାର ଆଣିବୁ ଆମ ଘର ପାଇଁ ବି ଯାହା ଦରକାର କାରଣ ଏଟା ନିଲାମ ନେଇଛି ତ ଦେଶ ସମସ୍ତଙ୍କର ଅଛି ଅଧିକାର ଗାଁରେ। ସମସ୍ତେ ଯାଇକି ଆଣିପାରିବେ। ହଁ।
ତ ସେଆଡେ ମୁଁ ଟିକେ ପରିବା ପତ୍ର ବି ଯାଏବି ଧରି ଟିକେ ଆସେ ତ କେହି ଟିକେ ସାଙ୍ଗ ମିଳୁନାହାନ୍ତି ତ ମୁଁ କହିଲି ତୁ ବି ତ ଲଗେଇଥାନ୍ତି କହିବା ପାଇଁ ତ ତୁ ତ ଲଗେଇଲୁ ଆଉ ମାନେ ସେଇଥି ଯୋଗୁ ମୁଁ କେତଦିନ ହେଲା ଯାଇନି ତ ଯିବି ଯିବି ଲୋକ ମିଳୁନାହାନ୍ତି। ତାପରେ ସେଆଡେ ଟିକେ କେବେଠୁ ବି ଯାଇନି ଟିକେ ବୁଲାବୁଲି କରିକି ଆସିବା ମାନେ ଯାହା ସବୁ ଟିକେ ଆମ୍ବ ଦରକାର ମୋର ତ ମୁଁ ଟିକେ ଗୋଟେ ଗୁଡ ଖଟା କରିବି ବୋଲିକି ଚାହୁଁଛି ତ ସେଇଥି ଯୋଉ ଆମ୍ବ ଦରକାର ମୋର ତମ ଗଛରେ ନାହିଁ ଅଛି ଯେ ମାନେ ଛୋଟ ଆମ୍ବ ସେଥିରେ ତ ହବନି ନା ଏତେ। ତ ସିଆଡେ ବଡ ବଡ ଆମ୍ବ। ସିଆଡେ ମୁଁ ଯିବି କେବେ ଗୋଟେ କହିଲି ସେ ଯୋଉ ତୁ ଆସେ ଆଉ ଆସିଲେ ଟିକେ ଯିବା ଝୁଣା ପୁଣା ଟିକେ ଧରିକି ଆସିବା ତ ପରିବା ପତ୍ର ଯୋଉ ଲଗା ହେଇଛି ଦେଖୁନୁ ସେଠିକି ମାନେ ଜଣ କରୁନାହାନ୍ତି ଜଣେ ମାନେ ଲୋକ ଜଣେ କରୁନାହାନ୍ତି ସେଠି ଫସଲ ବହୁତ ବଡଟେ ମାନେ ସବୁ ପରିବା ପତ୍ର ଲଗେଇଛନ୍ତି। ସେ ହଁ ସେଇ ଟିକେ ଧରକି ଆସିବା ଆଉ କଣ କେମିତି ସାର ବି ତ ବି ବହୁତ ଲୋକ ରହୁଛନ୍ତି ନା ଆମେ ଚରାଟା ବେଳକୁ ବି କଲେ କି ବା ପାଞ୍ଚଟା ବେଳକୁ ଗଲେ ସାଢେ ପାଞ୍ଚଟା ଭିତରେ ଆମେ ପଳେଇ ଆସିବା ହେଲା। କାହିଁକି ନା ଆଉ ଜଙ୍ଗଲରେ ତ ଆମେ ଝିଅ ରା ଏତେ ଟାଇମ ରହିବା କି ରହିବାନି। ସେମିତି କହିବ ସେମିତି କରିବା ଆଉ
ହୁଁ ଏ ଯୋଉ ନା ଆମ ବୁଢୀଆଇ ହେରିକା ବି ଯାଉଛନ୍ତି ସବୁ ଆଣିବା ପାଇଁ ପତ୍ର ଫତର ଘଷି ଫସି ଶୁଖଉଛନ୍ତି ଧରିକି ଆସୁଛନ୍ତି ଆମେ ସେଇ ଟାଇମ୍ ରେ ସେମାନେ ସେଇ ସାଢେ ତିନଟା ଚାରିଟା ରେ ଯାଉଛନ୍ତି ଆମେ ସେଇ ଟାଇମ୍ ରେ ପଳେଇବା ସେମାନେ ଯୋଉ ଟାଇମ୍ ରେ ସାଢେ ପାଞ୍ଚଟା ପଇଁଚାଶୁ ପାଞ୍ଚଟା ପଇଁଚାଳିଶ ପଳେଇ ଯାଉଛନ୍ତି ଆମେ ତାଙ୍କ ସହିତ ସେମିତି ପଳେଇ ଆସିବା। ଯେ କିଛି ଆମକୁ ଲାଗିବନି ଆମେ ଆମ କାମଟା ବି ସାରିବା ସେଟା ଆଣିବା ଫଟୋ ଦିଟା ବି ଉଠେଇବା ଭଲ ଲାଗିବନି ସେ ଜାଗା ଟା ମାନେ ଅଲଗା ମାନେ ଝରଣା ଫରଣା ଅଛି ନା। ଭଲ ଲାଗିବ ମାନେ ଜଙ୍ଗଲ ଫଙ୍ଗଲ ଏରିଆ ଟା ଆମର ତ ସବୁ ପରିଷ୍କାର ଜାଗା ଅଛି ଜଙ୍ଗଲ ଟା। କିନ୍ତୁ ଜଲଦି୍ ଆସିିବା ଭାରି କାରଣ ଭାଲୁ ଭାଲୁ ବାହାର ସିନା ଖରା ଦିନିଆ କାଜୁ ଖାଇବା ପାଇଁ ଆଉଛି ସେତେ ଜମା କାର୍ଯ୍ୟ ହଁ ବା। କାଜୁ ଗଛ ଜମା ନାହିଁ ପ୍ରବଳ କାଜୁ ଗଛ।
ସେଇପା ସେଇଥିୁ ଯୋଗୁ ତ ଇଏ ଆଉ ତାପରେ ଏବେ ଦେଖୁନୁ ହେଇଛି ମାନେ ଯୋଉ କୋଳି ଗଛ ଏପାଳି ହେଇନି କି ଜାମୁ କୋଳି।
ହଁ।
ସେଇଟା ବି ମତେ ବହୁତ ଭଲ ଲାଗେ ଖଜୁରୀ କୋଳି ଏଇଟା ହେଇଛି ଯିବା ସେଇଆଡୁ ଗଲେ ଆମେ ଧରିକି କଣ କହିଲୁ ଧରିକି ଆସିବା ଆଉ ଧରିକି ଆସିଲେ ସାଙ୍ଗ ହେଇକି ଖାଇବା ମିଶିକି ହେଲା ତୋର ମୋର।
ହଁ।
ହୁଁ।
ଆଉ ତୁ ଏବେ କଣ କରୁଛୁ ଶୋଇଛୁ? ଚୁ?
ହଁ ମୁଁ ଏଇନା ଶୋଇଛି ତୁ ଆମ କଥା ହେଇସାରିଲା ପରେ ଶୋଇପଡିବୁ ପ ନିଦରେ ଶୋଇବି ଉଠିବି ଯାଇକି ସେ ଚାରିଟା ବେଳକୁ ଆଉ କଣ କହିଲୁ ଟିକେ ନିଦ ଟା ବି କମ୍ପ୍ଲିଟ ହବା ଦରକାର ହେଲା।
ହୁଁ ଦେହ ପାଇଁ ବି ଭଲ ନା ହୁଁ।
ମୁଁ ଟିକେ ରାତିରେ ଲେଟ୍ ରେ ଶୋଉଛିି ବା ଯୋଉ କହିବାକୁ ଗଲେ କଣ କହିଲୁ ମାମାଙ୍କ ଜନ୍ମଦିନ ଥିଲା ତ କାଲି ମାନେ ଆଜି। ତ ତାକୁ ବାଟ ରୁ ୱିଶ୍ କରିବି ବୋଲି ମୁଁ ପକେଇବି ବୋଲି ଭାବୁଥିଲି ମୋ ହାତ ଗଲାନି ଆ ମୋବାଇଲ ପାଖକୁ ପକେଇବ ବୋଲି ମୁଁ ସକାଳୁ ଉଠିକି ଚାରିଟା ରେ ପକେଇବ ସଢେଚରିଟା ବେଳୁ। ପାଞ୍ଚଟା ବେଳକୁ ପକେଇଛି ଆଉ। ତ ଭଲ ଲାଗିଲାନି ମୁଁ ଉଠିଲି ଯେ ତୁ ପାଞ୍ଚଟାରେ ମୁଁ କମ୍ ମାନେ ଯେତେ ତୁ ଗୋଟେରେ ଶୋଇଲେ ବି ମୁଁ ପାଞ୍ଚଟାରେ ଉଠିବି ମୋ ନିଦ ଟା ଭାଙ୍ଗି ଯାଉଛି ତାପରେ ଆଉ ମତ ଭଲ ଲାଗୁନି ଅଳସୁଆ ଲାଗିବ ହେଲା। ସେତ ଆମ ସବୁଳେ ପାଞ୍ଚଟାରେ ହିଁ ଉ ଉଠି ପଡୁଛି ତ ସେଥିପାଇଁ ନିଦ ଜଲଦି ହବ ମୁଁ ଦିନରେ ଯୋଉଦି ତିନି ଘଣ୍ଟା ଶୋଇପଡୁଛି ତ ରା ଚାରି ଘଣ୍ଟା ଶୋଇଲେ ବି ସେଇଟା ମ୍ୟାନେଜ ହେଇଯିବ କାରଣ ସାତ ଘଣ୍ଟା ଯେମିତି ଦିନରେ ଆଠ ଘଣ୍ଟା ଶୋଇବା ଛଅ ରୁ ଆଠ ଘଣ୍ଟା ଭିତରେ ଶୋଇବାକୁ ପଡିବ ମୋ ସବୁବେଳେ ସାତ ଘଣ୍ଟା ହେଇଯାଉଛି ଆଉ ଘଣ୍ଟେ ଟିକେ ଆଡଜଷ୍ଟ କୋଉଠି କରିବା କଥା ଶୋଇବାଟା ଆଉ କଣ କରିବା ଆଉ ତୁ କେତେ ଘଣ୍ଟା ଶୋଇଛୁ?
ମୁଁ ତ ସେଇ ରାତି ରେ ଏମିତି କୋଉଦିନ ସାଢେ ଏଗାରଟା କୋଉଦିନ ବାରଟା। ଏମିତି ବି ମୁଁ ବି ଶୋଉ ଆଉ ଯିବା ଏବେ ଯଦି ଥଣ୍ଡା ଲାଗୁଛି ମାନେ ଯଦି ପାଗ ଭଲ ଦେଇଥିବ ତ ସାଢେ ଦଶଟା ଦଶଟାରେ ଏମିତି ଖାଇକି ଶୋଇପଡେ ନହେଲେ ମୋର ସବୁବେଳେ ଲେଟ୍।
କେତେକୁ ଉଠୁଛୁ?
ସଖାଳେ। ସାଢ଼େ ପାଞ୍ଚଟା କିନହେଲେ ପାଞ୍ଚଟା ଯଉ ଦିନ କମ୍ପ୍ଲିଟ ଥିବ ଥିବା ସେଇଦିନ ପାଞ୍ଚଟା ନହେଲେ ସାଢେ ପାଞ୍ଚଟା ଆଉ
ତୁ ତ ଜଲଦି ବି ଉଠୁଛୁ। ନାଇ ଟିକେ ଜଲଦି ଉଠେ ଟିକି କି ମାନ୍ଦାଳିଆ ଲାଗିବନି କାମ ଟା କରିବାକୁ ଭଲ ଲାଗିବ ଫ୍ରି ଫ୍ରି ଲାଗିବ ମତେ ତ ଭଲ ଲାଗେ ସେଇଟ ମୁଁ ଜଲଦି ଉଠୁଛି ପୁଣି ମୁଁ ପଢା ଅଛି ନା କ୍ଲାସରେ ମୋର ପୁରା ଷ୍ଟାର୍ଟ ହେଇଯାଉଛି ନା ଆଠଟାରେ। ଆଟ୍ଟା ପୂର୍ବରୁ ମ ଯୋଗ ଏକ୍ସରସାଇଜ ସାରିକି ପଢ଼ିକି ଖାଇବା ପିଇବା ସବୁ ରେଡ଼ି କରିକି ପଢା ସରିଥିବ ମାନେ ଜେନ୍ତିସବୁ ସରିଥିବ ତୁ ଆଠଟାରୁ ପୁରା ବସିବୁ ଏଗାରଟା ଆତେ। ହେଲା ତୋ କାମ ସବୁ ତ ଏଗାର ଟା ପରେ ଯାଇକି ମୁଁ ଗାଧା ପାଧା କରିବ ଠାକୁର ପୂଜା କରିବି ଖାଇବି ଆଜି ଟିକେ ଜଲଦି ମାନେ ଦଶଟା ବେଳକୁ ମୁଁ ଆଉ ଆର କ୍ଳାସ ଟା କଲିନି। ଦଶଟା ବେଳକୁ ଗଲି ହାରି ଗାଧେଇ ଖାଇ ପିିକି ଆସିଲେ ତାପରେ ତ ତତେ କଲ୍ କରିଥିଲେ ଆଉ ଗୋଟେ ସାଙ୍ଗେ ସେମତି କଲ୍ କରିଥା ତା ସହ ଟିକେ କଥା ହେଲି ଆଜି ବହୁତ କଥା ହେଇସାରିଲିଣି ମୋ ପାଟି ପୁରା ଗୋଳେଇ ଘାଣ୍ଟି ହେଇସାରିଲଣି।
ମୋର୍ ତ ଆଉ ମାନେ ବହୁତ ବି କାଟୁଛି ନା।
ହୁଁ। ହଁ ସରିଲା ତ ଆଜି ଗୋଟେ ଦିନ ବେଶୀ ପରିଶ୍ରମ କରିବାକୁ ପଡ଼ିଲା ସମସ୍ତଙ୍କ ସରିଲା କାଲିଠୁ ଆଉ ଏତେ ପରିଶ୍ରମ ନାହିଁ କାଲିଠୁ ମୁଁ ଖାଲି ମୋ କଲ ଟା କଥା ହେବି ଆଉ ଆଉ ଜଣ ସମସ୍ତଙ୍କ ସହିତ ମୁଁ କଥା ହେଇସାରିଲି ଆଉ ମୋର ଯାହେଲେ କେତେ ପୁଣି କଲ୍ କରିବାକୁ ପଡ଼ିବ କଥା ହେବାକୁ ପଡ଼ିବ କୁଆଡ଼ୁ କେତେ କ କାଟୁଛିଲୋ କହିବୁ ତୋତେ ତ ବେଶୀ ବା ତୁ କମ୍ପ୍ୟୁଟର କ୍ଲାସ୍ ଯାଉଛୁ ଆସୁଛୁ ପୁଣି କଥା ହଉଛୁ ଆକୁ ସମୟ ଦେ ତାକୁ ସମୟ ଦେ ଓହୋ।
ହଁ ବା ତାପରେ ଏଇଆଡେ ରଜ ପାଇଁ ବି ଆମର ମିଟିଙ୍ଗ ଚାଲିଛି ସେଠିକି ଧାଇଁ ଧାଇଁ ମାନେ ଗୋଡ ହାତ ବିନ୍ଧୁଛି ଏଟା ମୁଣ୍ଡ ପୁରରୁଉନାହାନ୍ତି ଏତେ ଛୁଆ କେହି ମୁଣ୍ଡ ପୁରୋଇକି ହେରା ବି ମୋର ଟେନସନ ଇଏ ସେ କେତେ ଆଡୁ ତୁ ଇଏ କରିବୁ ତାପରେ ଦୋଳି ଆମର ହେଇନି ନା। ଏ ଟିକେ ସେଥି ଯୋଗୁ ସେଥିପାଇ ବହୁତ ଟେନସନ ଟିକେ ଅଛୁ ଆଉ କଣ କରିବୁ।
ହଁ ବା କଣ ଦୋଳି ଫୋଳି କଣ ସବୁ ଠିକ ହେଲାଣି ନା ହେଇନି।
ଏଇ ଦୋଳି ପାଇଁ ମିସ୍ତ୍ରୀ ଆସୁନି ଦେଖି ନା କାଠ ଫାଠ କେମିତି କଣ କରିବା ପାଇଁ ସେଇଟା ହଉଛି ମେନ ତ କହିଚ ତ କେବେ ଆସିବ ଦେଖି ଆଦି ଆଦି ହୁଏ ତାପରେ ପଇସା ଆଦାୟ କରିବା ପାଇଁ କାଲି ଯିବୁ ଆଉ।
ଆଜି ଆଉ ଯିବନି ତ?
ହୁଁ କହିପାରିବିନି ଆଜି ମିଟିଂ ହବ ହେଲେ ଜଣା ପଡିବ ଆଉ।
ଉଁ ହୁଁ ହୁଁ ମିଶାମଶି କରିକି ସବୁ ତ ଯିବେ ମିଶିକି କର ମୋର ତ ଏମିତି ଏକ୍ଜାମ ଫଜାମ ଅଛି ବୋଲି ମୁଁ ଗୋଟେ ଗଲେ ଗୋଟେ ଯାଇପାରୁନି କଣ କରିବି ଆଉ ଆସିବି ନାହିଁ ମୋ ଏକ୍ଜାମ ଯମତି ଆଉ ଗୋଟେ ସାଙ୍ଗର ତାର ସେମିତି ଆଉ ମାସେ ବି ନାହିଁ ତ ତ ଆଉ ପନ୍ଦର ଦିନ ବି ନଥିବ ଖଣ୍ଡେ। ସେ ଯିବ ଫୁଣି ଏକ୍ସାମ ଦେଇ। ରଜ ଟା ନା ମଝିରେ ଗ୍ୟାପ୍ ହେଇଯିବ। ତିନି ଚାରି ଦିନ ପୁରା ତ ସେଥିପାଇଁ କଣ କିଏ କରିବ ହଉ ତୋ ଦେହ ପା ଟିକେ ଦେଖେ ଯେମିତି ମାନେ ବେଶୀ ଗ୍ୟାସ ଫ୍ୟାସ ନ ହୁଏ ଦେଖିକି ଯିବୁ ଗ୍ୟାସ ମେଡିସିନ ଖାଇବୁ ଆସିକି ଟି ପଖାଳ ଖାଇବୁ ହଉ ଆ ମୁଁ ଗଲେ ଯିବା ମିଶି କି ବଣ ଆଡେ ଆଉ ହେଲା ଯାହା ଜିନିଷ ଦରକାର ଝୁଣାଫୁଣା ଆଣିବା। ହଉ ତାରେ ମୁଁ ରଖୁଛି ହେଲା ପ ପରେ କଥା ହେ ଥା ହବା ହଉ।
ହଁ।